ହାଲୋ
ହଁ, ଭାଇ କଣ କର୍ଚ।
ମୁଁ ଏ ଭାଇ ବସିଛି ତମେ
ମୁଁ ବି ବସ୍ଚିବା ଏଇ ଗ୍ଲିଶ୍ ଥିଲା ଏବେ ଠିକ୍ ହେଲା ଆଉ। ଜଣଙ୍କ ସହିତ କଥା ହେଲେ - ମାନେ ମୁଁ ଦେଖୁଛି କଣ ପାଇଁ ହଉଛି ଜାଣିଛ ନା କଣ ପାଇଁ ହଉଛି ଜାଣିଛ ଗ୍ଲିସ୍ ଟା। ଏଇ ଆପ ବିଷୟରେ କଥା ହେଲେ ମାନେ ଗ୍ଲିଚ ହେଇ ଯାଉଚି।
ଓହୋ।
ହୁଁ, ସେଇଟା ହିଁ କଥା ହେବାନି ଆଉ ଆମେ ଅଲଗା କଥା ହେବା ଆଉ।
ହଁ ସେଇଟା ମୁଁ ବି ସେଇଟା କହୁଛେ ନା ଯେତବେଳେ ଆମ କଥା ହବା ଆମେ ପର୍ସନାଲ କଲ୍ କରିକି କଥା ହବା ହେଥିରେ କଣ ଅଛି।
ହୁଁ। ଆଉ କ୍ରିକେଟ୍ ଫ୍ରିକେଟ କଣ ଖେଳଛୁ ନା ମୁଁ ତ ଏଇ ବସିଛି ଆଉ କଣ? ଫୁଟବଲ୍।
ହୁଁ ସେଇରା କିନ୍ତୁ ମତେ କ୍ରିକେଟ୍ ଭଲ ଲାଗେନି।
ଓ ହୋ ମାନେ ତାହେଲେ ଅଫ୍ ଲାଇନ୍ ଗେମ୍ ରେ ଫେବ୍ରାଇଟ କଣ?
ବ୍ୟାଡ଼ମିଣ୍ଟନ ଖେଳେ, ହକି ଖେଳେ, କବାଡ଼ି ଖେଳେ।
ଓହୋ। ଆମର ଶୁଣ ଥରେ ଆମେ ହଁ ଆମ କ୍ରିକେଟ ଏ କ୍ରିକେଟ ଟା ୟୁନିଭର୍ଶାଲ ଗେମ୍ ନା ଇଣ୍ଡିଆ ର। ଇଣ୍ଡିଆ ର ପୁରା ପର୍ମାନେଟ ଗେମ୍।
ସେଇଟା ପା ଭାଇ ଯୋଉ ଦେଶ ଆମକୁ ଶାସନ କରୁଚି ସେଇ ଦେଶ
ହୁଁ।
ସେଇଟା ହଉଚି କଥା ମୁଁ କଇଲି ଆମ କୁ ଯୋଉ ଇଂରେଜ ମାନେ ଆସିକି ଶାସନ କରିଥିଲେ ସେଇ ଦେଶ ହଁ ଇଂଲଣ୍ଡ ଇଂଲଣ୍ଡ କ୍ରିକେଟ ର ଯୋଉ ହିସ୍ ଷ୍ଟ୍ରି ଜାଣିଚନ୍ତି କି ସେଟା ଇଂଲଣ୍ଡରୁୁ ଆସିଚି। କ୍ରି ସେଇଟା ଫାଷ୍ଟ ସେମାନେ କେମିତି ଖେଳୁଥିଲେ କଇଲ ଯଉ ଆମେ ଯୋଉଟା ସେଉ ଖାଉଚେ ଯୋଉ ଅପୋଲ
ହୁଁ।
ସେଇଥିରେ ସେ କ୍ରିକେଟ ଖେଳୁଥିଲେ ଏବେ ଦେଖିବ କ୍ରିକେଟ୍ ଟିମ୍ ତମେ ତ ବେଶୀ ଜାଣିଥିବ ପ୍ରାୟ ଆଉ ମୁଁ ଯାହା ନେ ମାରିକି ଦେଖିଚି କ୍ରିକେଟ ରେ ସବୁ ଦେଶ ଖେଳୁଚି କିନ୍ତୁ ଇଂଲଣ୍ଡ ଖେଳୁଚି କି?
ହଁ ଇଂଲଣ୍ଡ ବି ଖେଳୁଚି ପା।
ଖେଳୁଚି।
ହଁ ଇଂଲଣ୍ଡ ର ଟିମ୍ ଅଛି। ନାଲି କଲର୍ ତାଙ୍କର ଜର୍ସି ପା।
ଓ ହଁ ମୋ କଇବା କଥା ମୋ କଇବା କଥା କଣ କଇଲ?
ଇଂଲଣ୍ଡ ଅଛି ହଁ।
କଉନ କୁଅ।
ମୁଁ ହଉଚି ଇଂଲଣ୍ଡ ଅଛି କିନ୍ତୁ ସେ ଆବିଷ୍କାର କରିଚି କିନ୍ତୁ ତାର ଖେଳ ଏତେ ନାହିଁ ସେ ଏତେ ଜିତିନି। ବେଶୀ ଜିତିଚି ଅଛି ହେଉଛି ଅଷ୍ଟ୍ରେଲିଆ ତାପରେ ଆମ ଇଣ୍ଡିଆ।
ହଁ ସେଇଟା ପା ଆମେ ବେଶୀ ମାତୁଚେ କ୍ରିକେଟ୍ ରେ ଯଉ ଦେଶ ଆସିକିନି ଆମକୁ ଶୋଇମୁ ପରାଧିନ କରୁଚି ଆମୁକୁ ପା ଶାସନ କରୁଚି ତଥାପି ଆମେ ତା କ ଖେଳ ଖେଳୁଚେ କି ଆମର ଦେଖ ତା ତାଙ୍କର ମୋଟିଭ ଦେଖ କେମିତି ମାନେ ସେ ପୁରା ଦୁନିଆକୁ କେମିତି କ କରିବ ମାନେ ଦେଖ
ହୁଁ।
କ୍ରିକେଟା ଗୋଟେ ମ୍ୟାଚ ହବ ମାନେ ଗୋଟେ ଧର ଗୋଟେ ଟୁଣ୍ଣାମେଣ୍ଟ ହବ ମାନେ ପୁରା ସ କାଳ ନଅ ରୁ ଚାରିଟା ପାନ୍ ସଟା ପର୍ଯ୍ୟନ୍ତ ଚାଲିିବ ନ ହେନେ ପୁରା ଦିନ ସାରା ବରବାଦ। ମାନେ ଖେଳିବେ ମାନେ କହିବାକୁ ଗଲେ ତିନି ଜଣ ଖେଳ ଜଣେ ବୋଲିଂ କରିବ ଜଣେ ବାଡେଇବ ଆଉ ଜଣେ ତାକୁ ଜ ଧରିବ ବଲ୍ ଧରିବ ମାନେ ଜୁଆଡୁ ଯିବ ଧରିକିନି ଆସିବ ତିନି ଜଣ ଖେଳ। ତା ପାଇଁ ଆମର ରହୁଚନ୍ତି ପିଲା କେ ଏଗାର ଜଣ ନା ନାଇଁ ପ୍ରତି ଟିମରେ ଏଗାର ଏଗାର ଯାଉଚି ମାନେ ତିନି ଜଣ ଖେଳ ଆମର ଏଗାର ଜଣ ଯାଉଚି ତାପରେ ସିଏ ଆମ ମାନେ କହନ୍ତି ନା ନାଇଁ ଟାଇମ୍ ମିଶିବନି
କି ସେ ଆମ ସମୟ ଟାକୁ ବେଶୀ ଖାଇଦଉଚି ନା ନାଇଁ କ୍ରିକେଟ।
ହୁଁ।
କିନ୍ତୁ ଆମ ଇଣ୍ଡିଆନ କଲଚର ଗେମ ଦେଖ ହକି ହେଲା କବାଡି ହେଲା। କବାଡି ତ ସାତ ମିନିଟ ପରେ ହବ ହଁ। ହଁ ଏଇଗୁଡାକ ସେଗୁଡା ଦେଖ ପୁରା ହଁ ଖେଳି ଯାଣିଚି ଜେ ମନେ ନାହିଁ ଆଉ କିଛି ବହୁତ ବର୍ଷ ହେଲାଣି ଦି ବର୍ଷ ପୂର୍ବରୁ
ହଁ। ମୋ ସାଙ୍ଗ ବି ମୋତେ ଶିଖେଇଥିଲା ସେ ଦୁଇ ବର୍ଷ ପୂର୍ବରୁ ହି ଶିଖେଇଥିଲା। ମୁଁ ଭାବୁଥିଲି କେମିତି ଖେଳନ୍ତି ଏଇଟା? ସେ ମତେ ଶିଖେଇ ଦେଇଥିଲା କେମିତି ଘୋଡା ଚାଲେ ଅଢେଇ ଗୋଡ କେମିତି ଚାଲେ ଘଡା ରାଣୀ ପୁରା ଚାଲିବ ସବୁଆଡେ। ଏ ସେ ରାଣୀ କହୁଚି ହଁ ରାଣୀ ତ ହଁ।
ହଁ ରାଣୀ ଅଛି ରାଣୀ ତ ବେଶୀ ମାରିବ।
ହୁଁ ରାଣୀ ରାଣୀ ଟା ତମକୁ ବଞ୍ଚି ରଖିବାକୁ ହବ ତାପରେ ସେ ଡଙ୍ଗା ବୋଟ ଯୋଉ କୁହନ୍ତି। ବୋଟ ସିଧା ସିଧି ଯିବ ସେ ସବୁ ସେ ମତେ ଶିଖେଇଥିଲା ତାକୁ ତାକୁ ହରଉଥିଲି ମୁଁ ତିନିଟା ଚାଲ ରେ। ଖାଲି ତିନିଥର ଚଲେଇ ଦେବି ହାରିଯିବ ତାପରେ ସିଏବି ହରେଇଚି ବହୁତ ଥର। ଆମେ କମ୍ପିଟିସନ କରିକି ପାଞ୍ଚଟା ରାଉଣ୍ଡ ଖେଳିବୁ ଯିଏ ଯେତ ଥର ମାନେ ଯିଏ ତିିନି ଥର ଫାଷ୍ଟେ ଜିତିବ ସେ ଜିତିଲା। ଆଉ ରାତିରେ ଟ୍ରିଟ ତାର।
ଅହଃ ସେଟା ବହୁତ ମାନେ ମାଇଣ୍ଡ ମାନେ ବହୁତ ମନେ ରଖିବାକୁ ପଡିବ।
ଏବେ ଇଣ୍ଡିଆରେ ମାନେ ଦେଖିବାକୁ ଗଲେ ଦୁଇଟା ଖେଳ ବେଶୀ ଚାଲିଚି କ୍ରିକେଟ ତ ଚାଲିଥିଲା ଛାଡ। ହକ ଏବେ ଚେସ୍ ଟା ଟିକେ ଫେ ଫେମସ ହେବାକୁ ଲାଗିଲା ଏବେ ଟିକେ ଯୋଉ କେସ୍ ଛୁଆମାନଙ୍କପାଇଁ ଟିକେ ଟିକେ ଚାଲିବାକୁ ଲାଗିଲା ଆଉ।
ହୁଁ।
ଡମିନେଟ ବହୁତ ଖେଳରେ କରନ୍ତି କିନ୍ତୁ ଚାନ୍ସ ମାନେ ସେଇଗୁଳା ଅଡିଏନ୍ସ ନାହାନ୍ତି ଇଣ୍ଡିଆରେ। ତାଙ୍କର ମାଇଣ୍ଡ ସେଟ ହଉଚି ଗୋଟେ ଗେମ୍ ଆଡେ।
ହଁ ସେଇଟା ହଉଚି କଥା। ଏମିତି ବି ମାଇଣ୍ଡ ଟା କାହିଁକି ଯିବନି କହୁନାହାନ୍ତି। ହଁ ମାଇଣ୍ଡ ଟା ବି କାହିଁକି ଜୀବନି କହୁନାହାନ୍ତି? କ୍ରିକେଟ ରେ କଣ ତାନାଁ ଟା ମ ଯୋଉଟା ଚଉଦ ବର୍ଷ ଯୋଉ ପିଲାଟାକୁ? ମୋ ଭାଇ ଜାଣିଛି କ୍ରିକେଟ ବିଷୟରେ ବେଶୀ ହଁ ହଁ ବୈଭବ ସୂଯ୍ୟ ବଶିଂ। ସିଏ କେତେ କୋଟିରେ ଯାଉଚି କହିଲେ ବର୍ଷକୁ କୁହନ୍ତୁ? ସେଇଥିପାଇଁ ସମସ୍ତେ ଇଣ୍ଟଷ୍ଟେଡ ହଉଚନ୍ତି। ହଁ କ୍ରିକେଟରେ ହିଁ ବେଶୀ ଟଙ୍କା।
ଯିଏ ଯେତେ ଇଣ୍ଟରେଷ୍ଟ ହେଲା ମାନେ ହୁଁ। ଆଉ ଯିଏ ଅଲଗା ପ୍ଲେୟର ଅଛନ୍ତି ସେମାନଙ୍କୁ ମିଳେନି ସେମାନଙ୍କୁ କେତେ ମିଳେ ମାନେ ଦିନକୁ ଯେ ତେ ମାନେ ବ୍ରାଣ୍ଡ ପ୍ରମୋସନ କରିବେ ସେମାନଙ୍କୁ ସେଇଟା ଆନୁଆଲ୍ ତାଙ୍କର ମାନେ ହେଇଥିବ।
ହଁ ଆଉ ଗୋଟେ ପରଫମାନ୍ସ ଯୋଉ ଥରେ ବି ହଉ ପରଫମାନ୍ସ ଭଲ ଆସିଲା ମାନେ ସମସ୍ତେ ହିଁ ତା ଙ୍କୁ ହିଁ ଡିମାଣ୍ଡ କରିବେ ନା।
ହୁଁ। କେ ହଁ କ୍ରିକେଟ ମାନେ ହେଇଯାଇଚି ଗୋଟେ ହେଇଯାଇଚି ଆଉ। ଇଣ୍ଡିଆରେ ଆଉ ତା ସହିତ ମେନ୍ କଥା ହେଲା କୋଉଠୁ ଭାଇରାଲ ଏ ଇଣ୍ଡିଆ ପାକିସ୍ତାନ ମ୍ୟାଚ ସେ ସେଇଟା ତ ଗୋଟେ ହେଲ ଆଉ। ପାକି ସ୍ଥାନ କୁ ହରେଇଲା ପରେ ଖୁସି ଲାଗୁଚି ଏମାନଙ୍କୁ ହଁ ଏଇ ଖେଳରେ ହରଉଚି ଖୁସି ଲାଗୁଚି।
ହୁଁ।
ସେଇଟା ଗୋଟେ କଥା ରହିଲା ଆଉ।
ହୁଁ।
ଆଉ ଆଉ ଆମ ସ୍କୁଲରେ ଶୁଣ। ଥରେ ଆମେ ଫୁଟବଲ ମାନେ ଆମ ସ୍କୁଲ ଆସିଥିଲା ଆମ ଏଇଟା ସେମି ଗମେଣ୍ଟ ସ୍କୁଲଟା ଆମ ଯୋଉ ସ୍କୁଲଟା।
ହଁ।
ଆଉ ଗୋଟେ ମାନେ ଅଛି ଆମ ଆମ ପାଖରେ ମାନେ ଟିକେ ମାର୍କେଟ୍ ଏରିଆରେ ଅଛି ପୁରା ଫୁଲ୍ ଗମ ଯଉଟା। ସେ ସ୍କୁଲ ନାଁ ତ କହିବାନି ସେ ସ୍କୁଲ ଟା ସେଇଠି ଥରେ ହେଇଥିଲା ମାନେ ଏମିତି ଆସିଥିଲା ସବୁ ମାନେ କ୍ରିକେଟ କୁ ଛାଡି ଆଉ ସବୁ ଖେଳ ଆସିଥିଲା ହେଲା। ଆ ଫୁଟବଲ, ଖୋ ଖୋ କବାଡି ତାପରେ ସବୁ ଚିତ୍ରାଙ୍କ ସବୁ ଖେଳ ଆସିଥିଲା, ଚେସ ରେ ସବୁ ହେଲା ମୁଁ ସେତେବେଳେ ତ ଚେସ୍ ଶିଖିିନଥିଲି। ଅ ସେ ଆସିଥିଲା ଖେଳ। ଆମେ ନେଇଥିଲୁ ଫୁଟବଲ ହେଲା ମାନେ ଆମ ସ୍କୁଲରେ ଆମେ କଣ ଆମ ଭିତରୁ ଜଣେ ପିଲା ଖାଲି ଭଲ ଖେଳେ ସେ ଟ୍ରେନିଂ ନିଏ। ଆଉ ଆମେ ସବୁୁ ଗୋଡ ବୁଲେଇବା କଥା ବୁଲେଇ ଦଉଛୁ ବଲ ରେ ଖାଲି ଗୋଇଠା ମାରିବା କଥା ମାରି ଦଉୁ ଆଉ କଣ। ଯେମିତି ମାରିଲେ ଗଲା ଆଉ ସିଧା କଣ ମାରି ପାରିବୁନୁ? ଏଇତ କଥା ଆଉ। ଆମ ସେ ସାର କଣ ପି ଟି ସାର୍ ଭାବିଲେ ଏଇ ପା ଆମେ ପାଞ୍ଚ ଜଣ ପିଲା ଖେଳୁଥିଲୁ ହେଲା, ଆମେ ଏଇ ପାଞ୍ଚ ଜଣ ପିଲା ଆମ ସ୍କୁଲ ନା ପୁରା ଉପରକୁ ନେଇଯିବେ ଆଉ। ହଁ ଆବେ ବି ସାରକୁ ଭାବୁଛୁ ସପ୍ତ ଦେଖୁଛୁ ସାର କୁ ପୁରା ବହୁ ଆମେ ଯିବୁ ଟୁର୍ଣ୍ଣାମେଣ୍ଟ ରେ ସେ ସ୍କୁଲ ରେ ଯିବୁ ଜିତିକି ଆସିବୁ ଯୋଉ ଟିମରେ ଥିବୁ। ସାର୍ ଆମକୁ ପୁରା କାନ୍ଧରେ ବସେଇକି ଆଣିବେ ଆଉ ପୁରା ଅଲଗା ପ୍ରକାର ଭାବିଲୁ ଆମେ ଆଉ। ତାପରେ ସେଇଠି ଯେତେବେଳେ ଗଲୁ ହେଲା ଖେଳ ବେଳେ ଥରେ ଷ୍ଟାଡି ଆମ ସ୍କୁଲ ର ଷ୍ଟାଡିୟମ ଟା ଅଛି, ଏଠି ବର୍ଷା ଦିନ ହେଲା କାଦୁ ହେଇଛି ପୁରା, ଫାଷ୍ଟ ଜଣେ ପଡିଲା ଓଲଟା ହେଇକି ପଡିଲା ଖେଳ ଫୁଟବଲ, ଆମେ ଆମେ ତ ପୁରା ଦ୍ର ପିଲା ନା ଆମେ ଖେଳ ବନ୍ଦ କରିଦେବୁ ଆମେ ଆଉ ଥରେ ଖେଳିଲେ, ଆଉ ଜଣେ ପଡିଲା। ଏ ଦୁଇ ଜଣ ପଢୁଛି ଆମେ କଣ ପଡିଲୁ ସେମାନେ ଦୁଇ ଜଣ ଖେଳିଲା ଜାଣିଥା ଆମେ କାଇଁ ଖେଳି ଥାନ୍ତୁ। ସମସ୍ତେ ପଇଲୁ କିଏ ଆଡେ ଖେଳିଲେ ସମସ୍ତେ ପଡିଲେ ଆଉ। ତାପରେ ସାର୍ ଆମେ ଗଲୁ ବ୍ୟାଗ କିଏ ଆଣିବ କ୍ଲାସ ଭିତରୁ ଲାଷ୍ଟ ପିରିୟଡ ଖେଳ। ଛୁଟି ହେଇଗଲା ବ୍ୟାଗ୍ କିଏ ଆଣିବ? ଆମ ହେଡମାଷ୍ଟର ଛିଡା ହେଇଛନ୍ତି ଗେଟ ପାଖରେ। ଆମେ ପଶିବୁ କେମିତି ସାମ୍ନା ଟା ତ ପଛି ପଛି ଦେଇଛୁ। ପାଣି ଫାଣି ଦେଇକି ପଛ ଟା ସେ ଯେତେ କାଦୁଅ ହେଇଛି ଉଠୁ ବିନି ଧୋଇଲେ ବି। ସାର୍ ଆମକୁ ଦେଖିଲେ। ସାର୍ କହିଲେ ଏରେ କଣ ସେଇଠି ଛିଡା ହେଇଚ ବ୍ୟାକ୍ ଫ୍ୟାକ ନେଇ ଘରକୁ ଯାଉନ, ଆମେ ଲାଷ୍ଟ ଅଛୁ। ସାର୍ କହିଲେ ଆସ ଭିତରକୁ ଆସ ତାଲେ ଆମେ ତ ଆଗ ଭାଇ ପଳେଇଲୁ ସାର୍ ପଛରେ ଦେଖିଲି ଏଗୁରା କଣ ହେଇଛି ସେଇଦିନତ ଆମ ପାଞ୍ଚ ଜଣଙ୍କ ପାଇଁ ଷ୍ଟାଡିୟମରେ ଖେଳ ବନ୍ଦ। ଏ କଣ ତମେ ନାଁ ଖରାପ କରିଦଉଛ ସ୍କୁଲ ତମେ ସ୍କୁଲ ନାଁ ଖରାପ କରିଦଉଛ ତମେ ଆଉ ଯିବନି ଷ୍ଟାଡିୟମ, ତଥାପି ଛାଡିଥିଲେ ତାପରେ। ସେଟା ଗୋଟେ କହିବା କଥା କହିଦେଇଥିଲେ ଆଉ ଛାଡିଥିଲେ, ହେ। ସେପୁରା ମାସେ ମାସେ ଖଣ୍ଡେ ଛାଡି ନଥିଲେ, ହେଲା ମାସେ ଖଣ୍ଡେ ଛାଡି ନଥିଲେ, ତାପରେ ଛାଡିଥିଲେ। ନାଇ ନାଇ ଟିକେ ଷ୍ଟ୍ରିଟ ରହିବେ ନା ତୁ ସେ କହିଥିଲେ। ଆମେ ମାନେ ସେଇଠି ଯାଇଥିଲୁ ଯୋଉ ସ୍କୁଲରେ ଯିବା କଥା ଥିଲା ହେଲା, ଗଲୁ। ଆମେ ଯୋଉ ଭାବିଥିଲୁ ଏତେ କଥା ସେଇଠି ଗଲୁ ଦେଖିଲୁ ବୁଟ ନ ପିନ୍ଧିଲେ ଆଲାଉ ନାହିଁ। ଫୁଟବଲରେ।
ହଁ ଫୁଟବଲରେ ତ ବୁଟ ନ ପିନ୍ଧିଲେ ଆଲଉ ନାହିଁ ନା।
ସନ୍ ନବୁ ତ ଆମେ ତ ସ୍କୁଲରେ ଖାଲି ଗୋଡ଼ରେ ବି ଖେଳି ଦଉଥିଲୁ ହେଲା ସେଇଠି ପଡିଆ ଅଛି, ଖାଲି ଗୋଡ଼ରେ ବି ଖେଳି ପାରିଥାନ୍ତୁ। ଆମେ ଆମେ ବୁଟ ପିନ୍ଧିଛୁ, ନା ଏତେ କାଟେନି, ସେ ଖେଳିଲେ ତମ ଗୋଡ ଟାଣ ହେଇଯାଏ ହେଲା, ଯଦି ତମେ ଖେଳିବ ତମ ଗୋଡ ଟାଣ ହେଇଯିବ। ସବୁବେଳେ ଖେଳିଲେ ଗୋଡ ଟାଣ ହେଇଯିବ। ଆ ଆମେ ଖେଳଛୁ ସେଠି ଗଲେ ମୁଁ ଆଉ ମୁଁ ବୁଟ ପିନ୍ଧିଛି, ଆଉ ଯିଏ ଟ୍ରେନିଂ ନିଏ ଯୋଉ କହୁଥିଲି। ସିଏ ବୁଟ ପିନ୍ଧିଥିଲା, ଆମେ ଦୁଇ ଜଣ ଯାଇ ଯୋଉ ସାର୍ କହିଲେ ଏଠି ବୋଧେ ଦୁଇ ଜଣ ଖାଲି ଏଇଠି ବୁଟ ନପିନ୍ଧିଲେ ଆଲାଉ ନାହିଁ, ମୁଁ କହୁଛି ମୁଁ ଏତେ ବଢିଆ ବଢିଆ ପିଲାର ମୁଁ ଖେଳିବି, ମୋ ନାଁ ପୁରା ଇଜତପୁରା ଖରାପ ହେଇଯିବ, ମୁଁ କଣପାଇ ଖେଳିବି। ଗୋଟେ ବାହାନାଟା ମୋତେ ସମସ୍ତେ ସାର୍ ସେମାନେ ତ ବୁଟ ଆଣିନାହାନ୍ତି ସେମାନେ କହିଲେ ସମସ୍ତେ ସାର କହିଲେ ଖେଳି ପାରିବନି ସେମାନେ ଅଲଗା ଖେଳ ପଳେଇଲେ, କବାଡିରେ ପଳେଇଲେ, ସେମାନେ ତିନି ଜଣ। ଜଣେ ଫୁଟବଲ ଗଲା, ମୁଁ କହୁଛି ମୁଁ କହୁ ମୁଁ କବାଡ଼ି ଖେଳି ପାରିବିନି, ମୁଁ ଶିଖିନି ମାନେ ଶିଖିଛି, ମତେ ତ ଟେକି କଚାଡି ଦେଲେ ମୁଁ ଗଲି। ଛୋଟ ଥିଲି ତ, ହ ଟେକି କଚାଡିଦେଲେ ମୁଁ ଗଲି। ଯୋଉ ବଡ ବଡ଼ ପିଲା ମାନେ ସେଇଠି ଉ ବଡ ବଡ ପିଲା ଯାଇଥିଲେ ପୁରା ମାନେ କବାଡ଼ି ଯେଉଁମାନେ ଖେଳୁଥିଲେ, ତାଙ୍କ ବଡି ଦେଖିବ, ଫିଟନେସ ଦେଖିବ ହେଲା। ଦେଖିକି ତ ତମେ ଡରି ଯିବ, ଆଉ ସେମାନେ ରେଗୁଲାର ଖେଳିଛନ୍ତି! ହୁଁ ରେଗୁଲାର ଖେଳୁଛନ୍ତି, ଆଉ ମୁଁ ତାକୁ ଦେଖି ଭାଇ ମୁଁ ଗୋଟେ ହାଡ଼ ଖସିଲା ମୋର ଭାଙ୍ଗିଗଲା ମୁଁ ଗଲି। ମୁଁ ବାହାନାରେ ସାର୍ ମୋ ମୁଣ୍ଡ ବିନ୍ଧୁଛି, ପେଟ କାଟୁଛି, ମୁଁ ଖେଳି ପାରିବିନି! ସାର୍ ବି ରାଜି ହେଇଗଲେ ହଉ ଖେଳ ନା ହେଲା, ମୁଁ କହିଲି ସାର୍ ଏତେ ଜଲଦି ରାଜି ହେଇଗଲେ, ହଉ ମୁଁ ଖୁସି ହେଇଗଲି। ହେଲା ପୁରା ଖୁସି ହେଇିଗଲି, ମୁଁ ଛିଡା ହେଇକି ଖେଳ ଦେଖିଲି ଆଉ। ଦି ଜଣଙ୍କ ଭିତରୁ ମୋ ଠାରୁ ଆଉ ଜଣେ ପତଳା ପୁରା ଲମ୍ବା ହେଇକି, ହେଲା ଡେଙ୍ଗା ହେଇି କି! ପୁରା ପତଳା ଆଉ ଡେଙ୍ଗା ହେଇକି ସିଏ ଯାଉଛି କ୍ରିକେଟ ଖେଳିବାକୁ, ମାନେ କବାଡି ଖେଳିବାକୁ, ହେଲା। ସେ ଗଲା ଏମିତି କହୁଛି କବାଡି, କବାଡି, କବାଡି, କବାଡି ପୁରା ମାନେ ପିଲା ଦେଖିଲେ ଏ ତ କବାଡି କବାଡି କହୁଛି ଆଉ। ପାଖରେ ଗୋଟେ ପିଲାଛିଡା ହେଇଛି ଅଲଗା ସ୍ୱରରେ ସେ କହୁଛି ଭାଇ ତୁ ତ ପବନରେ ପେଲି ହଉଛୁ ତୁ କଁ ପାଇଁ ନାଁ ଲେଖେଇଲୁ। ସେଇଠି ହ ତ ହ ତାକୁ ଦେଖି ଯୋଉ ହସ ଲାଗିଲା ଭାଇ ଏତେ ଡେଙ୍ଗା ପୁରା ପତଳା। ତ ହାଡଗୋଡ଼ ସବୁ ଏମତି ହାତ ଦେଖି ନା ତମେ ମସଲ ମାନେ ହାତର ମସଲଟା ଶୋ କରିବ ତା ହାତ ବୋଧେ ଜୋଡି ହେଇଯିବ ହେଲା, ଆମର ଗ୍ୟାପ୍ ରହୁଛି ଟିକେ ତାପରେ ସେଟା ଜୋଡି ହେଇଯିବ ଆଉ ମାନେ ଏମିତି ପତଳା ଭାବିନିଅ ହେଲା। ସେ ଗଲା। ତାପରେ ତାକୁ ଟେକି ରଖିଲେ ଦୁଇ ମିନିଟ ଖଣ୍ଡ ଯୋଉ କଲେ ତାଙ୍କୁ ସେଇଠି ତାପରେ ଖେଳ ସୋଇଲା। ମୁଁ ସେଇଠି ମାନେ ସମସ୍ତେ ଟିକେ ଖଟିକି ଆଇଛନ୍ତି ଆଉ ମୁଁ ଏକା ମାଗଣା ସେଇଠି ଛିଡା ହେଇକି ଖାଇକି ପଳେଇ ଆଇଲି। ସେଇ ସ୍କୁଲରୁ ଖାଇବା କିନ୍ତୁ ଭଲ ହେଇଥିଲା ଥାଳି ଦେଖୁଛୁ ସ୍କୁଲ ଥାଳିଟା କେମିତି ହେ ଗମେଣ୍ଟ ସ୍କୁଲ ଥାଳିଟା ଆମ ଫାଷ୍ଟ ଥାଳି ନେଲୁ ହେଲା ଏ ଥାଳିଟା ଖାଇବୁ ନା ତାପରେ ନୁଆ ଥାଳି ଆଣିଲ ମାନେ ବେଶି ପିଲା ଆମେ ଥାଳି ସାଙ୍ଗେ ସାଙ୍ଗେ ଚେଞ୍ଜ କରି ନୂଆ ଥାାଳିଟା ନେଇଗଲୁ ଜରିରୁ ବାହାର କରି ହେଲେ ଆଉ ଟିକେ ପ୍ରେଷ୍ଟିଜ ରଖିବା ନା ଆମେ ଆସୁଚୁ ଖେଳିବାକୁ ପ୍ରେଷ୍ଟିଜ ଟିକେ ରଖିବା ଗର୍ଣମେଣ୍ଟ ସ୍କୁଲ ହଉ ରଖିବା ନା। ଖାଇ ଦେଇକି ପଳେଇଲୁ ଖାଇବାଟା ଭଲ ହେଇଥିଲା ଯେତେ ଯା ଖାଇବାଟା ଭଲ ହେଇଥିଲା।
ଭଲ ଆଉ ମଜା ମସ୍ତି ବହୁତ ହେଇଛି ତାହେଲେ ଆଉ।
ଅ ହଁ ନବମ ଦଶମ ବେଳେ ମୁଁ ଭାଇ କହୁଥିଲି ସ୍କୁଲ ଲାଇଫ୍ ଟା ମତେ ମାନେ ସ୍କୁଲ ଯେତେବେଳେ ଥିଲ ମୁଁ କଲେଜ କେବେ ଉଠିବି ଏବେ ସ୍କୁଲର ସେଇ ସବୁକଥା ଭାବିଲେ ମତେ ବହୁତ ମାନେ ଭଛି
ସେଇଟା ବା ମୁଁ ଯେତେବେଳେ ଦଶମ ଶ୍ରେଣୀ ମାନେ ନବମ ଶ୍ରେଣୀ ହେଲି ପୁରା ବହୁତ ଜୋସରେ ଥିଲି। ମୁଁ ସବୁ ପଢିକିନି ନଉଟଇ ପକେଇବି। ତାପରେ ମୁଁ କହିଲି କେତେ ଓଜନ କେତେ ବହି। କିଏ ସବୁ ଯିବ। ମୁ କଲେଜ ପିଲା ଗୁଡା ଦେଖୁନାହାନ୍ତି କି ଖାତା ଖଣ୍ଡେ ବହି
ମାନେ ସେ ସକାଳୁ ସ୍କୁଲ ହଉଥିଲା। ସକାଳୁ ମାନେ ନବମ ବେଳେ। ନବମ ଦଶମ ଆଡେ। ତମର ଦଶମ ଆଡେ କେତେବେଳେ ମୁଁ ଜାଣିନି। ଆମର ନବମ ବେଳେ ହଉଥିଲା ସ୍କୁଲ।
କୋରୋନା ସରିଲା।
ହ କର କରୋମା ମୋର ଆମର ବି କରୋନା ଅଷ୍ଟମରେ ହିଁ ଆରମ୍ଭ ହେଇଥିଲା। ତମ ଏଗ୍ଜାମ୍ ଦେଇଥିଲି। ଆଉ ହଁ ହଁ ଅଷ୍ଟମ
ମୋର ଷଷ୍ଠରେ ଆରମ୍ଭ ହେଇଥିଲା। ଷଷ୍ଠ ରେ ଆମର ମନର ମନେ ଅଛି। ରାତି ପାଇଲେ ଥିଲା ଭୂଗୋଳ ପରୀକ୍ଷା। କହିଲେ ଲକଡାଉନ୍ ହେବ। କୋରୋନା ପାଇଁ।
ଥିଲୁ ନା ଆମର ଏକ୍ଜାମ ସରିଯାଇଥିଲା।
ଆମର ଶିଶୁ ମନ୍ଦିର ନା। ଆମ ମାର୍ଚ୍ଚ ରେ ହିଁ ହବ।
ଭାଇ ଭାଇ ଭାଇ ଟାଇମ ବହୁତ୍ ହେଲାଣି କାଟି ଦଉଛି, ଏଗାର ମିନ
ଏ ବାବା, ହଉ ହଉ ଆଉ ଥର କରିବେ ନା କଣ?